ହୁଁ ଏବେ ଶୁଭିଲା।
ହଁ ଯେ କିନ୍ତୁ ପୁରା ସ୍ଲୋ ଶୁଭୁଚି।
ସ୍ଲୋ ଶୁଭୁଛି?
ଆଜ୍ଞା।
ହ ମାନେ ଶୁଭୁଛି ତ ମୋ କଥା?
ହଁ ହଁ ଶୁଘୁଛି।
ଆଚ୍ଛା ଶୁଭୁଛି ତ? ଅ ଠିକ୍ ଅଛି। ମାନେ ପରିଷ୍କାର ଶୁଭୁଛି ତ?
ହଁ ପରିଷ୍କାର ଶୁଭୁଚି।
ଅଁ ଆପଣ ଆପଣ ବୋଧେ କୋଉଠି ବାହାଘରିଆ ଫାହାଘରିଆ ଯାଇଛନ୍ତି ବକି?
ନା ନା ମୁଁ ତ ଘରେ ଅଛି।
ଏଇନା ଏତେ ଜୋରସେ ବ୍ୟାଗଗ୍ରାଉଣ୍ଡ ସାଉଣ୍ଡ ଆସୁଛି ତ ସେଇଥିପାଇଁ ପଚାରିଲି।
ଅହ, ନାଇଁ ନାଇଁ ମୁଁ ଘରେ ଅଛି ପୁରା। ମୁଁ ପୁରା ଏବିକା ଶ ଅବିକା ରୋଷେଇ ରୋଷେଇ କରୁଥିଲି ତ। ଏଇପଟେ ଇଏ ମୋ ରୁମ କୁ ପଳେଇ ଆସିଲି।
ଅହ, ହଁ ଆଉ କେମିତି କଣ ଅଛନ୍ତି? ଖରା ତ ହଉଛି ବହୁତ ଜୋରସେ।
ଆପଣ କେନ୍ତି ଅଛନ୍ତି?
ବହୁତ ଭଲ ବି ଅଛି ଯେ, କିନ୍ତୁ ଖରାରେ ହାଲତ ଖରାପ ହେଇଯାଇଛି ମୋର।
ସେଇଟା ତ ଏବେ ସମସ୍ତଙ୍କର ଚାଲିଛି। ମାନେ ଯୋଉ କୁହନ୍ତିନି କି କି ମାନେ ଖରା ଏବେ ଟେମ୍ପରେଚର୍ ବଢ଼ିଲା ଭଳିଆ ଆଉ ବଢ଼ୁନି। ପୁରା ଯେମିତି ଉଁ ଯା କଣ କହିବି?
ଘର ଦ୍ୱାର ଜଳିଗଲା ଭଳିଆ ହଉଛି। ଯଦି ଯଦି ଏସି ରୁମରେ ରହିବେ ତାହେଲେ ଠିକ ଅଛି। ନହେଲେ ହବନି? ହେଲୋ ହେଲୋ ହେଲୋ